ହାଲୋ।
ହାଲୋ ହଁ ଶୁଭୁନେଇକି ନାନୀ।
ହଁ ଶୁବିଲାପା।
ହୁଁ ହଁ
କଂ କଥୁଲୁ।
ଏଇ ପଢଉ ଥିନି ଛୁଆଙ୍କୁ ପଢୁଥିଲେ ଛୁ
ଝିଅ।
ଏଇ ପଢୁଛିୁ ପା।
ପୁଅଟା।
ପୁଅ ଟା ବି ସେ ବସିକି ପଡୁଛି ତା ପା
ସେଣ୍ଟର୍ ଯାଇଥିଲି ନା।
ଆମ୍ ନାଁ।
ହାଲୋ।
ନାଁ। ହ୍ୟାଲୋ ହଁ ଶୁଭୁ ନେଇକି ତମକୁ।
ଶୁବୁନି କଥା।
ହଁ ଶୁବୁଚି ପା। ମୁଁ ତମେ କଣ କରୁଚ ହଁ ତମକୁ ଶୁବୁନେଇକି। ହାଲୋ।
ହଁ କଂ କ।
ହୁଁ ତମେ କଣ କରୁଚ।
ହାଲୋ।
ମୁଁ କନି ତମେ।
ହାଲୋ।
ମୁଁ କନି ତମେ କଣ କରୁଚ।
ହଉଁ
ତମକୁ ଶୁବୁନେଇ।
କ କୋହୁନୁ।
ମୁଁ ସେୟା କୁ କହିଲି ତମେ କଣ କରୁଚ ପଚାରୁଚି ପା। ରୋଷେଇ କର୍ସାଇଲଣି।
ମୁଁ ପା ପୁରା ବାହାରେ ଅଛି।
ମୁଁ କନି ରୋଷେଇ କର୍ସାଇଲଣିନା।
ହାଲୋ।
ହାଲୋ।
ହାଲୋ
ହାଲୋ।
ହାଲୋ, ମୁଁ ପା ବାହାରେ ଅଛି ଶୁଭୁ ନେଇ କି।
କଂ ଖାଇଥିଲୁବେ।
ଏଇ ଖାଇଥିନି ଟିକେ ଚା ଆଉ ଯୋଉ ଗାଣ୍ଠିଆ ଆଉ।
ପୁଅ ଘରିଆ କୁଆଡେ ଯାଇଚନ୍ତି।
ସିଏ ତରାପୁର୍ ଯାଇଚନ୍ତି, କୁନିଆ। ଏଇ ଘରେ ଅଛନ୍ତି ଆଉ। ଆଉ ରୋଷେଇ କର୍ସାଇଲଣି।
ବୋଉ
ବୋଉ ଏଇ ଘରେ ବସିଚନ୍ତି। ଆଉ
ସେଣ୍ଟର ମନେ ସେଣ୍ଟର ଯାଇଥିଲୁ ନା ଆଜି?
ସେଣ୍ଟର ହଁ ଯାଇଥିଲି ବା।
ମୁଁ ବା ଏଇ ଦିଟାରେ ଆସିକି ଦିଟା ଖାଇକି ରୋଷେଇ କଣ କରିଥିଲୁ?
ରୋଷେଇ ଆଜି ଡ଼ାଲେମା ହେଇଥିଲା ଆଳୁ ପୋଟଳ ଭଜା। ଶାଗ ଭଜା। ଡ଼ାଲମା ହେଇଥିଲା ଆଳୁ ପୋଟଳ ଭଜା ଶାଗ ଭଜା। ଏମି ସବୁ ହେଇଥିଲା। ତମ ଦେହ ଭଲ ଲାଗୁନି?
ହ୍ୟାଲୋ।
ମୁଁ ତମ ଦେହ ଭଲ ଲାଗୁନି? ହ୍ୟାଲୋ।
ହଁ।
ମୁଁ ତମ ଦେହ ଭଲ ଲାଗୁନେଇଁ କି? ହ୍ୟାଲୋ।
ହାଲୋ।
ହଁ ମୁଁ ତମ ଦେହ ଭଲ ଲାଗୁନେଇଁ କି?
ହ୍ୟାଲୋ।
ହଁ ହ୍ୟାଲୋ। ହ୍ୟାଲୋ
ଘରକୁ ଘରକୁ ଫୋନ କରିଥିଲୁ ନା?
ହଁ ଫୋନ କରିଥିନି ବା। ମୁଁ କହିଲି ଶୁଭୁନେଇ ଶୁଭୁନେଇ କି ମଝିରେ ହଁ ଭଲ ଅଛି।
ଆଁ
ମୁଁ କହିଲି ମଝିରେ ମଝିରେ ଶୁଭୁନେଇଁ କି?
ଝିଅ ଯାଇଥିଲା?
ମାନେ ମଝିରେ ମଝିରେ ଶୁଭୁନାଇଁ କି?
ଝିଅ ସ୍କୁଲ୍ ଯାଇଥିଲା ନା?
ହଁ ଯାଇଥିଲା ବା।
ହ୍ୟାଲୋ।
ମୁଁ କଇନି ମଝିରେ ମଝିରେ ତମକୁ ଶୁଭୁନେଇ।
କଣ ହଉଚୁ କ?
ହ୍ୟାଲୋ।
ହାଲୋ।
ହଁ ମୁଁ କହିନି ମଝିରେ ମଝିରେ ତମକୁ ଶୁଭୁନେଇଁ କି?
ଛୁ
ଲୋ
ଝିଅ ପୁଅ କଁ ଖାଇଛନ୍ତି ବେ?
ଏଇ ଖାଇଛରି ବିସ୍କୁଟୁ ଆଉ ଗାଣ୍ଠିଆ ଖାଇ ଥିଲେ ଆଉ ବିସ୍କୁଟୁ ଗାଣ୍ଠିଆ।
ଝିଅ ପୁଅ କଣ ଖାଇଛନ୍ତି?
ମୁଁ କହିନି ବିସ୍କୁଟୁ ଖାଇଛନ୍ତି ଆଉ ଗାଣ୍ଠିଆ ଖାଇଛନ୍ତି।
ହୁଁ
ବିସ୍କୁଟୁ ଆଉ ଗାଣ୍ଠିଆ।
ନାଇ ସାନ ପୁଅ ଟିଉସନରୁ ଆଇଲା ତାକୁ ଟିକେ ଖାଇବାକୁ ଦେନି ଖାଇବାକୁ ଦେଇକି ହେ କଁ ସ୍କୁଲୁ ପାଠ କରିବ।
ହୁଁ ହୁଁ।
ତା ଗାଡି ତ ସାଢେ ତିନିଟାରେ ଆଣିକି ତ ଛାଡିଦଉଚି। ଏଠି ଦିଦିନ ହେଲା କଣ ଶୀଘ୍ର ପଳେଇ ଆସୁଚି।
ହୁଁ ହୁଁ। ସେ କଣ ଏତେ ଶୀଘ୍ର କଣ ପଳେଇ ଆସୁଚି।
ବାପା କୁଆଡ଼େ ଯାଇଚନ୍ତି?
ବାପା ଏଇ ଘରେ ଅଛନ୍ତି।
ବାପା କୁଆଡେ ଯାଇଚନ୍ତି ବେ?
ଘରେ ଅଛନ୍ତି ପା।
ସରିତା?
ସରିତା ବି ଘରେ ଅଛି।
ସରିତା ରୋଷେଇ କଲାଣି?
ନା ନନା କୁଆଡେ ଯାଇଚନ୍ତି? ହ୍ୟାଲୋ।
ରୋଷେଇ କଲାଣି ସରିତା?
ନା ନା।
ଉଁ?
ନା ନା ରୋଷେଇ କରି ନି। ମୁଁ ନନା କୁଆଡେ ଯାଇଛନ୍ତି? ତରାପୁରି ଯାଇଚନ୍ତି ବା। ତରାପୁରୀ ଯାଇଚନ୍ତି।
ଏ ତ ସେଣ୍ଟର ରେ ଛୁଟି ଦିଆ ହଉନି ନହେଲେ ପଳା ପୁରୀ ଆଡେ ବୁଲିକି ଆ।
ଆଁ? ପୁରୀ ଆଡେ ଯିବି ବୁଲିକି ଆସିମି। ହ
ଚାଲୁନ ତାରିଣୀ ଯିବା।
ଚାଲ କୋଉଦିନ ଫାଙ୍କା ଦେଖିକିି ଇବା।
ତାରିନି ଚାଲେ ଯିବ ବେ।
ଚାଲୁନା କୋଉଦିନ ଫାଙ୍କା ଦେ
ସରିତା ତୁ ମୁଁ ବୋଉ।
ଚାଲ।
ହଁ ଛୁଆ ଦିଟାଙ୍କୁ ନେଇଯିବା ଚାଲେ ତାରିଣି ଯିବା ବୁଲିକି ଆସିବା।
ଚାଲୁ ନା।
ବୋଉକୁ ପଚାରିବୁ ଦେଖିଆ।
ହଉ ହୋଉ। ବୋଉ ଦେଖିବା ପଚାରିବା ହଁ ବୋଉକୁ ନହେଲେ ଦେଖିବା ପଚାରିମି ଯିବା।
ବୋଉ ଛୁଆ ଦିଜଣ ବସରେ ଚାଲେ ତାରିଣୀ ଯିବା।
ହଉ ହଉ ଚାଲୁନା।
ଆଁ?
ଯିବା ନହେଲେ ଆଉ।
ସାନ ପୁଅ ମୁଁ ଯିମୁଁ ଆଉ।
ହଁ। ଲକୁନୀ ଆସିବନେଇ?
ସାନପୁଅର ମୋର ଯିମୁ, ତମେ ସେଠି ବସରେ ଯିବ। ମୁଁ ଏଠୁ ବସରେ ପଳାନ୍ତି।
ଏଇ ଯୋଉ ଲକୁନୁ, ସେ ଯିବନି?
ସେଣ୍ଟର ଛୁଟି ହବନି କି ଛୁଟି ଜମା ଦେବେନି?
ହଁ ଦେବେ।
ସେଣ୍ଟର ରେ ଜମା ଛୁଟି ଦେବେନେଇଁ ସେମିତି କହିଲେ?
ହଁ ଦେବେ।
ଏଇ ଜୁଲାଇ ମାସରେ ପଳନ୍ତେ। ଶ୍ରାବଣ
ହଉ ନହେଲେ ଯିବା ଆଉ।
ପନ୍ଦର ତାରିଖ ପରେ ପରେ ଯାଆନ୍ତେ।
ହଉ ନହେଲେ ଯିବା ଆଉ। ଆଉ?
କଣ କହୁଛୁ?
ରୋ ହଉ ହଉ ଯିବା ନହେଲେ।
ଏ ଗାଈ ଗାଈ ସେତିକି କ୍ଷୀର ଦଉଚି ନା ଆଉ ଅଧିକ ଦେଲାଣି।
ନା ନା ସେତିକି।
ଗୋଉଡ଼ ନେଉଚି ନା ବାପା ଦୁଇଁ ଦେଉଛନ୍ତି ବେ?
ଏ ବାପା ଦୁଇଁ ଦେଉଛନ୍ତି ଗଉଡ ନଉନି ଆସିକି।
ବୋଉ ଜମା ବସେଇ ନେଇଁ।
ହଁ ବସିଛି ଅଳ୍ପ ଅଳ୍ପ ବସଉଚନ୍ତି ଆଉ।
ଦହି ବି କରୁନେଇଁ?
ଦହି ଏଇ ବସା ଦହି ଟିକେ ଟିକେ କରୁଛନ୍ତି ଯା।
ଆଉ ଜଗୁ ଆସୁଛ ନା ଆସୁନି ନବାକୁ।
ନା ନା ସେ ଆସୁନି। ଜଗୁଆ କାଇଁ ଜ
କ୍ଷୀର ଜମା ବସେଇକି ଦହି ଫଇ କରୁନେଇଁ?
ହଁ କରୁଚନ୍ତି ଅଳ୍ପ ଅଳ୍ପ ଏଇ ବସା ଦହି ଟିକେ ଟିକେ କରୁଛନ୍ତି।
ମୋର ତ ଏଇ ଖିଣା ଯେତେ ଲେଖା ଲେଖି ପ୍ରବଳ। ଦୁନିଆ କାମ ଏଇ ଖିଣା ମୁଁ ଯାଉଛି ବି ରୋଷେଇ କରିମି, ରୋଷେଇ କରିକି ଲେଖା ଲେଖି ଅଛି ରାତି କି ସାରିମି।
ହଁ।
ତୋର ଲେଖା ଲେଖି କିଛି ହଉନି?
ନା ଲେଖା ଲେଖି କଣ କି ଯଏ।
ଏବେ ସେଣ୍ଟର କଣ ସଣ୍ଡେରେ ଛୁଟି ନୁହଁ କି?
ହଁ ଛୁଟି ଅଛି।
ହାଲୋ।
ହଁ ଛୁଟି ବା। ହାଲୋ।
ଝିଅଟା ସ୍କୁଲୁ କେତେବେଳେ ଯାଉଛି?
ଏଇ ନଅଟା ପନ୍ଦର କୋଡିଏ ହବ ଯାଉଚି ଆଉ?
ନଅଟା ପନ୍ଦର କୋଡ଼ିଏ?
ହଁ।
ଆଉ ହଉଚି ପୁଅ?
ପୁଅ ଯାଉଛି ସକାଳୁ ଆସୁଛି ସାଢେ ପାଞ୍ଚଟା ଛଅଟା ବେଳକୁ ଆସୁଚି। ଏଇ ଛଅଟାରେ ଯାଉଚି ଆସୁଚି ଏଗାରଟା ରେ।
ପୁଅ?
ଛଅ ରୁ ଏଗାର ପା।
ପୁଅ କେତେବେଳେ ଯାଉଛି?
ମୁଁ କହିଲି ଛଅଟାରେ ଯାଉଛି ଏଗାରଟାରେ ଆସୁଛି। ହଁ କଥା ହଉଛି। ହଉ ହଉ ରଖୁଛି।